ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ସାର୍ ନମସ୍କାର କେମିତି ଅଛନ୍ତି?
ହୁଁ ନମସ୍କାର ଭଲ ଅଛି ଆପଣ?
ମୁଁ ବି ଭଲ ଅଛି ଆଉ ଦେହ ଭଲ ଅଛି?
ହଁ ଭଲ ଅଛି ମୋର ଦେହ ଆଉ କଣ କରୁଥିଲେ ଆପଣ?
ମୁଁ ଏମିତି ବସିଥିଲି ଆଉ।
ହଁ ମୁଁ ବି ଟିକେ ଅ ରୁମ ଭିତରେ ବସିଥିଲି ଟିକେ ମାନେ ଭଲ ଲାଗିଲାନି ତ ବାହାରେ ଆସିକି ଟିକେ ବୁଲୁଛି ଆଉ।
ହଁ ବାହାରେ ବୁଲିଲେ ଥଣ୍ଡା-ଥଣ୍ଡା ପବନ ବାଜୁଥିବ ଦେହକୁ ନିହାତି ଭାବରେ ଭଲ ଲାଗୁଥିବ‌। ହଉ।
ହଁ କଥା କଣ କି ଦି-ଦିନ ବର୍ଷାରେ ଟିକେ ଭିଜି ଗଲି ତ। ଥଣ୍ଡା ଟିକେ ଧରି ନେଇଛି। ସେଥିପାଇଁ ଟିକେ ବସିବାକୁ ବି ଭଲ ଲାଗୁନି। କିମ୍ବା ବାହାରେ ଚାଲିବାକୁ ବି ଭଲ ଲାଗୁନି ଏମିତି ଟାଇପ ର ଲାଗୁଛି ମତେ।
ହଁ ବା ଆମର ଯେଉଁ ଦେଖିବେ ସବୁ ଯେତିକି ଆମର ସବୁ ରୋଗ ଅଛି। ମାନେ ଯଦି ଆମେ ମେଡିସିନ ଖାଇବା ଭଲ ହୋଇଇଯିବ ଯେମିତି ଦେଖନ୍ତୁ ଆପଣଙ୍କୁ ଜ୍ଵର ହେଉଛି ନା ପାରାସିଟାମଲ୍ ଖାଇବେ ଅଧଘଣ୍ଟା ଗୋଟେ ଇଏ ହେଇଯିବ ତ ତାତି କମିଯିବ ଭଲ ଲାଗିବ ହେଲା। କି ଆଉ କିଛି ବି ଅସୁବିଧା ହେଲା ଯଦି ଆପଣଙ୍କ ଶରୀରରେ ଗୋଡ ହାତ ବିନ୍ଧିଲା କି କଣ ଅଣ୍ଟା ବିନ୍ଧିଲା ପେନକିଲର ଖାଇବ ରେଷ୍ଟ ନବ ଭଲ ହେଇଯିବ। କିନ୍ତୁ ଥଣ୍ଡାଟା ଗୋଟେ ଏମିତି ଜିନିଷ ସିଏ ସହଜେ ଭଲ ହେବନି କି ମାନେ ଟିକେ ଆପଣ ଯେତେ ମେଡିସିନ ଖାଇଲେ ବି ସେ ନାକ ଇଏ ସୁଡୁ-ସୁଡୁ ହଉଥିବ କେମିତି-କେମିତି ଲାଗୁ ମାନେ ଥଣ୍ଡାଟା କହିବାକୁ ଗଲେ ଗୋଟେ ନର୍ମାଲ ମାନେ ଫିବର ବୋଲିହ ଭାଇରାଲ ଫିିବର ଭଳିଆ କହିବ। ନର୍ମାଲ କହିବେ କିନ୍ତୁ ସେଇଟା ବହୁତ କଷ୍ଟ ଦିଏ ମାନେ ବିଶ୍ୱାସ କରିବେନି ବେକ ଉପରକୁ ତ କିଛି ମୁଣ୍ଡ ବଥା ନା ନା ସଡ଼-ସଡ଼ ହେଇ ବିନ୍ଧିବ ତଣ୍ଟି ବିନ୍ଧିବ।
ଖାଇବାକୁ ଇଚ୍ଛା ହୁଏନି ଦୁର୍ବଳ ଲାଗେ। କେତେ କଣ ହୁଏ କୁହନ୍ତୁନି।
ସେଇଆ-ସେଇଆ ବା ଯୋଉ-ଯୋଉ ଜିନିଷ
କିନ୍ତୁ ଖାଲି ଟିକେ ମାନେ କଣ କାମ କିଛି କରିବାକୁ ଇ ଇଚ୍ଛା ହୁଏନି ଆଉ ନହେଲେ କିଛି ନାହିଁ ଆଉ ଦିଇ ଦିନ ଭିତରେ ଛାଡ଼ିଯିବ କି ଦିନ ରହେନି।
ହଁ ସେଇଟା ଭଲ କଥା ହଁ କିନ୍ତୁ ମତେ ତ ଥଣ୍ଡା ହେଲେ ମାନେ ସେ ଥଣ୍ଡା ମୋତେ ସହଜେ ହେବନି କିନ୍ତୁ କେତେ ଯେତେବେଳେ ଥଣ୍ଡାଟା ମୋତେ ହେବ ସିଏ କେବେ ଯିବ ଯେ ତାର ବି କୌଣସି ଗ୍ୟାରେଣ୍ଟି ନାହିଁ କା ବି ମୋର ସେମିତି ହୁଏ ମୋତେ କାସ୍ ସହରେ ହୁଏନି କିନ୍ତୁ କାଶ ଯଦି ଥରେ ମତେ ଲାଗିରହିଲା ସେ କେ ଏବେ ଛାଡିବ ତାର କୌଣସି ବି ଠିକ୍ ଠିକଣା ନାହିଁ।
ହଁ ସେମିତି ହୁଏ ଜଣେ ଜଣଙ୍କ ଦେହରେ ମାନେ ଶୀଘ୍ର ହୁଏନି କିନ୍ତୁ ହେଲେ ଛାଡେନି। ବହୁତ ମାନେ ଟାଇମ୍ ଲାଗିଯାଏ। ଖାସ କରି ଯୋଉ ଋତୁ ପରିବ ପରିବର୍ତ୍ତନ ଯୋଉ ଟାଇମ୍ ରେ ହୁଏ ଯୋଉ ସମୟରେ ସେଇ ଟାଇମ୍ ରେ ବେଶୀ ହୁଏ ଯୋଉ ଉଁ ଏଁ ଥଣ୍ଡା ହେଲା ପେଟ ଗରମ ହେଇକି ଥଣ୍ଡା ହେଇଯିବା କିମ୍ବା ଝାଡା ହବା ଏଇ ଟାଇପ୍ ର ଜିନିଷ ବେଶୀ ହୁଏ।
ନିହାତି ଭାବରେ ସେ କଣ ହୁଏ ନା ଆମେ ଖରା ଦିନରେ ଯେଉଁ ଯେତିକି ଆଇସ୍କ୍ରିମ୍ ଯେତିକି ଥଣ୍ଡା ସବୁ ଖାଇ ଉଥା ହୁଏ ବର୍ଷା ପଡିଲା ମାତ୍ରେ ସେଗୁଡାକ ବାହାରିଯାଏ। ଏ ଥଣ୍ଡା ଆକାରରେ ଆଉ କଣ।
ଠିକ୍ ଠିକ୍ କଥା। ନା ଆପଣ ବହୁତ ମଜାକିଆ ଅଛନ୍ତି ମୁଁ ଆପଣଙ୍କ ସହିତ କଥା ହେଇ ଲାଗିଲା ମତେ ଏମ୍
ହଁ ଆଚ୍ଛା ଆଉ ତାହେଲେ ଦେହ ଟିକେ ଖରାପ ଅଛି ନା ଆପଣଙ୍କର?
ହଁ ଘରେ ତ ଭଲ ଛନ୍ତି ମୁଁ କଥା ହୋଉଥିଲି ତାଙ୍କ ସହିତ ଆ ଭଲ ଅଛନ୍ତି ଘରେ ସମସ୍ତେ।
ଆଚ୍ଛା।
ଆପଣଙ୍କର ଖାଇବା ପିଇବା କଣ ସରିଲାନି ରାତ୍ରି ଭୋଜନ?
ନାଇଁ ରାତ୍ରି ଭୋଜନ ସରିନି ପ୍ରକୃତରେ କଣ ହେଇଥିଲା ମୁଁ ଟିକେ ସନ୍ଧ୍ୟା ବେଳେ ମାର୍କେଟ ଆଡେ ପଳେଇ ଥିଲି ମାର୍କେଟ ଆଡେ ଯେହେତୁ ପଳେଇ ଥିଲୁ ଆଜି ରବିବାରଟା ତ ତେଣୁକରି ଟିକେ ଏଇ ଯୋଉ ଅଣ୍ଡା ଚପ୍ ଆଉ ସେ ଯୋଉ ଚିକେନ ପକଡା ଇଏ ସବୁ ଟିକେ ଖାଇ ଦେଇଛୁ ଯେହେତୁ ଖାଇ ଦେଇଛୁ ଆଉ ମାନେ ମାନେ ରାତ୍ରି ଭୋଜନ ଆହୁରି ହେଇନି ଆଉ ଟିକିଏ ଆଉ ପନ୍ଦର କୋଡ଼ିଏ ମିନିଟ୍ ଗଲେ କରିବୁ ବୋଲି ଭାବୁଛୁ ଆଉ।
ଆଚ୍ଛା ଆଚ୍ଛା ନାଇଁ ମୁଁ ବି ସେମିତିଆ ଟି ମୁଁ ସବୁଦିନ ସକାଳୁ ହିଁ ରୋଷେଇ କରିଦିଏ। ଆଉ ସେଟାକୁ କିଛି ନହେଲେ ବି ଯଦି ତରକାରୀ ହେଲା ସେଗୁଡା ରଖିଦିଏ ରାତିରେ ଖାଇବା ପାଇଁ ରୁଟି ଏ କିଣିକି ଆଇଁଲି ହାରି। କିନ୍ତୁ ଆଜି କଣ ହେଇଛି ନା ଆଜି ମୁଁ ରବିବାର ଦିନ ଆମରଣ ସମ୍ପର୍କୀୟ ଏଠି ରହୁଛନ୍ତି ତ ସେ ସେ ଡାକିଲେ ଯେତୁ ତାଙ୍କ ଘରକୁ ପଳେଇଥିଲି। ସେଠି ମଧ୍ୟନ ଭୋଜନ ଖାଇ ନା ସେ ଖାଲି ତାପରେ ଏବେ ରାତିରେ ଆଉ କିଛି ରୋଷେଇ କରିନି। ଅ ଭାବୁ ଚି କଣ ଅଣ୍ଡା ଅଛି ତା ସହିତ କିଛି ବନେଇକି ଖାଇଦେବି ବୋଲି ଭାବୁଛି। ରୁଟିକୁ ଅଣ୍ଡା ଭୁଜିଆ କରିକି ଖାଇଦେବି ବୋଲି ଭାବୁଛି।
ଆଉ ରୁଟି ଛଡ଼ା ପରଟା ସହିତ ଯଦି ଅଣ୍ଡା ଭୁଜିଆ ଖାଇବେ ସେଇଟା ତ ସବୁଠ ବହୁ ଟେଷ୍ଟି ଲାଗେ। ହଁ ରୁଟି ଅପେକ୍ଷା ପରଠା ଆଉ ଅଣ୍ଡା ଭୁ ସେର କମ୍ବିନେସନ୍ ଟା ମସ୍ତ ଲାଗେ ପୁରା।
ନାଇଁ ଦେଖିବା କୋଉଟା କରିହଉଛି। ପରଟା ମ ତ ଏଥିରେ ବି ରୁଟି ବେଶୀ ଗୋଲ ହୁଏନି ମୋ ଦ୍ଵାରା।
ହଁ ନାଇଁ କଣ ସେ ନାଇଁ ସେମିତି କିଛି ନାଇଁ ଦେ ରଖନ୍ତୁ ର ଯେମିତି ବି କରନ୍ତୁ ରୁଟିଟା ହେଉ କି ପରଟା ହେଉ ତାହିଁରେ ଯଦି ଆପଣ ସାଙ୍ଗେ ସାଙ୍ଗେ ଗରମ ଗରମ କରିକି ଖାଇଦଉଥିବେ ତାହେଲେ କିଛି ନୁହଁ ସେ ପରଟା ସେ ଏବେ କରିବା ଦ ଦରକାର ନାହିଁ ସେମିତି ହିଁ ରୁଟିଟା କରିଦେଇକି ତାହିଁରେ ଜଷ୍ଟ ଟିକେ ଆଁ ଗୋଟେ ଅଧା ଚାମଚ ତେଲରେ ହିଁ ଆପଣଙ୍କର ତିନି ଚାରିଟା ରୁଟିକୁ ଆପଣ ପରଟା କରିଦେବେ କି ହଁ ସେଇଆ ବେଶୀ ତେଲ ବି ଦର କାର ହୁଏନି ସେ ହେଇଯାଏ ଯଦି ସାଙ୍ଗେ ସାଙ୍ଗେ ଖାଇବେ ଆଉ ନାଇଁ ଯଦି କିଛି ସମୟ ପରେ ନଉଛନ୍ତି ଅଧଘଣ୍ଟା ଘଣ୍ଟେ ପରେ ତାହାଲେ ସେତି ପରଟା ଭଳିଆ ଯଦି ନ ବେଲିବା ତାକୁ ତାକୁ ଦୁଇ ତିନି ପରସ୍ତ କରି ତାହେଲେ ସେ ଟିକେ ରୁଟିଟା ଏମିତି ହାଡ଼ ହାଡ଼ ଭଳିଆ ହେଇଯାଏ।
କିନା ରହିଯାଏ ମାନେ ନାଇଁ ମୁଁ ସେଇଟା ଦେଖିଛି କରିଛି ଯେତେବେଳେ ବହୁତ ଥର ଆଉ ଘ ସେଟା ଦେଖିଛି ମତେ ସେଇ ଗୋଟେ ଜିନିଷ ରଷ ହିଁ ମତେ ଟିକେ ଏତେ ଭଲରେ ଆସେନି ନହେଲେ ବାକି ସବୁ ଜିନିଷ ମୁଁ ବଢିଆ ରୋଷେଇ କରିପାରେ ମୁଁ ତଥାପି କଲିଣି ବାହାରେ ରହୁଛି ଯେତେବେଳେ ଦୁଇ ତିନି ବର୍ଷ ହେଲାଣି ରୋଷେଇ କରୁଛି ନିଜେ ତ ଠିକ ଠାକ ରୋଷେଇ କରିପାରେ ମୁ।
ଆପଣଙ୍କର ସବୁଠୁ ଭଲ କୋଉ ଆଇଟମ ଟା ଭଲ ରୋଷେଇ
ଆ ମୁଁ ମ ଟିକେ ଆମିଷ ଟିକେ ଭଲ ରୋଷେଇ କରିପାରେ ଯେ ଯେମିତି ହେଲା ମଟନ ର କଷା ଏବଂ ତରକାରୀ ସେଟା କରିପାରେ ଟିକେଲ ଭଲରେ ଆଉ ଚିକେନ ଚିଲି ଚିକେନ ମଧ୍ୟ କରିପାରେ ଭଲ ଲାଗେ କରିବା ପାଇଁ କରିବା ରୋଷେଇ କରିବାକୁ ଭଲ ଲାଗେ କିନ୍ତୁ ଟିକେ ଏ ସମୟ ହୁଏନି ଆଉ ଏଇ ଯୋଉ କାର୍ଯ୍ୟରତ ଜୀବନରେ ଆଉ ସମୟ କାଢିକି ରୋଷେଇ କରିବାଟା ଟିକେ କଷ୍ଟ ହ୍ୟାଲୋ। ହ୍ୟାଲୋ।
ହଁ ସାର୍ ଶୁଭୟାଉଛି ମ କଥା?
ହଁ ଆଉଥରେ କୁହନ୍ତୁ ଟିକେ କଟିଗଲା ତ ଟିକେ କୁହନ୍ତୁ?
ହଁ ଶୁଭ ଯାଉଛି ଏବେ ନା?
ହଁ ଏବେ ଶୁଭୁଛି।
ହଁ ବୁଲିକି ଆମର ବି ସେମିତି ସୋମବାରରୁୁ ଶନିବାର ଯାଏ ଆମର ସେ ହଁ ମାନେ ଏଇ ନାଇଁ ବ ଆକାଳୁ ଉଠିକି ଯାହା ରୋଷେଇ କରିଥାଉ ତାକୁ ହିଁ ଦିନ ବଳା ତାକୁ ହିଁ ରାତିରେ ଖାଇଦଉ ଖାଲି ରାତିରେ ରୁଟି ଟା ହିଁ ହୁଏ ଆଉ ଯେହେତୁ ଆଜି ରବିବାର ରବିବାର ତ ଏତେ କିଛି ଆମ ଉପରେ ଏତେ ଚାପ ନାହିଁ, ସେଇଥିପାଇଁ ବୋଲି ଏଇ ରାତି ରାରେ କରି ଖାଇବୁ ଆଉ ନହେଲେ ଆମର ବି ସେମିତି ହିଁ ଆପଣ ଯେମିତି କହିଲେ ଦିନ ଥରେ ରୋଷେଇ କରିଦେଲେ, ତାକୁ ହିଁ ଟିକେ ରଖିଦେଲେ ଆମେ ରାତିରେ ବି ଖାଇଦଉଥିଲୁ।
ହଁ କିନ୍ତୁ ଏଇା ନା ମାନେ ମୁଁ ଜାଣି କରେ ମାନେ ଦେହ ପାଇଁ ବହୁତ କ୍ଷତିକାରକ ମାନେ ଗୋଟିଏ ରୋଷେଇ କ ଯଦି ଆପଣ କରିଛନ୍ତି, ତାକୁ ବାରମ୍ବାର ଗରମ କରି ଖାଇବା ପାଇଁ ଫ୍ରିଜରେ ରଖି କାଢିକି ପୁଣିଥରେ ଗରମ କରି ଖାଇବା ଏଠାରେ ଆ ବହୁତ ଗୋଟେ ଜିନିଷ ମୁଁ ଦେଖ ରଖଥିଲି ଅନଲାଇନ ମାଧ୍ୟମରେ ଏବଂ ପତ୍ର ପତ୍ରିକା ମାଧ୍ୟମରେ ତ ଏଥିରେ ବିଷାକ୍ତ ଦ୍ରବ୍ୟର ମାନେ ସୃଷ୍ଟି ହୁଏ ଯଦି ବାରମ୍ବାର ଗରମ କରୁଛୁ ଆମେ ଯେମିତି ରୁଟି କ ଆଉଥରେ ଗରମ କରି ଖାଇବା କଥା ନୁହେଁ, ଡାଲି କୁ ଆଉଥରେ ଗରମ କରି ଖାଇବା କଥା ନୁହେଁ, କି ଆମେ ଆମର ଅଭ୍ୟାସ ଅଛି ଯେ ଆମେ ଏ ଫ୍ରିଜ ରୁ କାଢିଲେ ଥଣ୍ଡା ଅଛି, ତାକୁ ଟିକେ ଗରମ କରିଦେଲେ ତାପରେ ଖାଇଲେ ତ ସେଇଟା କରିବା କଥା
ନାଇଁ ପ୍ରକୃତରେ ଯେ ସତ କହିବାକୁ ଗଲେ ଆମର ଦିନବେଳା ଥରେ ରୋଷେଇ କଲେ ସେ ରାତି ଯାଏଁ ରହିଯାଉଛି ଫ୍ରିଜ ରେ ଆଉ ରଖିବା ଦରକାର ପଡ଼ୁନି ତାପରେ ଆମେ ବି ଆମ ଘରେ ଯୋଉ ଆମେ ଦି ଜଣ ରହୁଛୁ ଆମେ ମାନେ ବେଶ ଗରମ ଖାଦ୍ୟ ବି ଖାଉନୁ ସେମିପାଇ ଆମର ଯେମିତି ରୋଷେଇ ହେଇଥାଉଛି, ସେମିତି ହିଁ ରାତି ସେଥିରେ ଖାଇ ଦଉଛୁ ମାନେ ଆମକୁ ଆଉ ଗରମ କରିବା ବି ଦରକାର ପଡୁନି କି ଫ୍ରିଜ ରେ ବି ଆମେ ରଖୁରୁୁ ମାନେ ଏତେ ଆମର ନଷ୍ଟ ବି ହୁଏନି କାହିଁକି ମାନେ ଅଳ୍ପ ଅଳ୍ପ ଆମର ତ ରୋଷେଇ ଅଳ୍ପ ଅପଳ୍ପ ହୁଏ, ଯେହେତୁ ଆମେ ଦୁଇ ଜଣ ରହୁଛୁ ତା ସହିତ ପୁଣି କଣ କି ଯେହେତୁ ଫ୍ରେଶସ୍ ରୋଷେଇ ହେଇଥାଏ ସାଙ୍ଗେ ସାଙ୍ଗେ ନଷ୍ଟ ହୁଏନି ତାପରେ
ହଁ ପ୍ରାୟତଃ ଖରା ଦିନେ ହିଁ ସେଟା ହୁଏ, ନଷ୍ଟ ହୁଏ ନହେଲେ ଅନ୍ୟ ସମୟରେ ଶୀତ ଦିନେ ବର୍ଷା ଦିନ ନଷ୍ଟ ହବାର ସମ୍ଭାବନା ଟିକେ କମ ଆଉ ଯଦି ପିଆଜ କିମ୍ବା ଟମାଟୋ ପଡିଯାଇଛି ତରକାରୀରେ କିମ୍ବା ଖଟା ଜିନିଷ କିଛି ପ ଦେଇଛନ୍ତି ତ ସେଇଟା ହିଁ ନଷ୍ଟ ହୁଏ ନହେଲେ ଅନ୍ୟ ଭଜା କିମ୍ବା ଆ କିଛି ଯଦି ଶୁଖିଲା ଜିନିଷ ରାନ୍ଧିଛନ୍ତି ତ ସେଇଟା ନଷ୍ଟ ହୁଏନି ଖାସ୍।
ହଁ ନିହାତି ଭାବରେ ହଁ ସେମିତି ଆଉ ଆମର ସେମିତି ଆମେ ଫ୍ରିଜରେ ବେଶୀ ଜିନିଷ ତାପରେ ଆମେ ଫ୍ରିଜରେ ବହୁତ ମାନେ ସକାଳୁ ଥରେ ବନେଇଦେଲେ ରାତିରେ ଖାଇଦଉ ସରିଯାଏ। ତ ଆମେ ଏତେ ଫ୍ରିଜ୍ରରେ ଜିନିଷ ରଖୁନୁ ହଁ ରଖୁ ମାନେ କଣ କହିଲେ ଥରେ
ସାଧାରଣତଃ ଯୋଉ ମାନେ ସମସ୍ତେ ଯୋଉ ମାନେ କରୁ
ହଁ ନିହାତି ଭାବରେ ସେଇୟା ନାଇଁ ଆମ ଘର ମାନଙ୍କରେ ବି ରଖନ୍ତି ଆମ ଗାଁରେ ବି ରଖନ୍ତି ଫ୍ରିଜରେ ବହୁତ ବହୁତ ରୋଷେଇ କରି ଫ୍ରିଜରେ ରଖନ୍ତି କିନ୍ତୁ ସେ କଥା ନୁହଁ ଠିକ୍ କଥାଟି ଆପଣ କହିଲେ ଯେ ନିହାତି ଭାବରେ
ଆ କଣ ହୁଏନା ମାନେ ଏମିତି ବି ଥାଏ ମାନେ ଯୋଉ ଅ ଉଁ କଣ ହୁଏନା ଅଟାକୁ ଗୋଳେଇ ଦିଅନ୍ତି ଆଉ ରଖିଦିଅନ୍ତି ସେଟା କିସିଝିକି ସିଝି ମାନେ ପୁରା ସବୁ ଦିନ ଟିକେ ଟିକେ କାଢିକି ରୁଟି କରିକି ଖାଆନ୍ତି। ହଁ। ତ ତ ସେଇଟା ହୋଟେଲ ମାନଙ୍କରେ ସେମତି ଯଦି ଆମେ ସେଇଟାକୁ ଯଦି ଦେଖିକି ଆମ ଘରେ ବି ଯଦି କରିବା ତାହେଲେ ଆଉ କଣ ପାର୍ଥକ୍ୟ ରହିଲା।
ନିହାତି ଭାବ ନାଇଁ ତାପରେ ଦେଖନ୍ତୁ ହୋଟେଲ ମାନଙ୍କରେ ଆପଣ କଣ ଜାଣିଥିବେ ସି ସେ ଆଜିର ବାସି ଦଉଛନ୍ତି ନା କା ଗତକାଲିର ଦଉଛନ୍ତି ନା ଗତ ତା ପରଦିନ କାଲିର ଦେଉଛନ୍ତି ତର କୌଣସି ମାନେ ଅଁ ତାର କୌଣ କାନେ ନାହିଁ ଯେ ସେ ଆଜି ହିଁ ରୋଷେଇ କରି ଦେଉଛନ୍ତି ସେ ସବୁ ପୁରା ଫ୍ରିଜରେ ରଖିଥାନ୍ତି ଆଉ ଫ୍ରୋଜେନ୍ କରିକି ରଖିଥାନ୍ତି ପୁରା ବରଫ କରିକି ଆମିଷ ବି ତେଣୁକରି ପ୍ରକୃତରେ ହୋଟେଲରେ ଖାଇବା କଥା
ଖାଇବା ଟା ବହୁତ ମାନେ ଠିକ ନୁହେଁ।
ଘରେ ଆଣି ରୋଷେଇ କରିବେ ଆଉ ରୋଷେଇ କରିକି ଆପଣ ଦିନ ସାରା ରଖିବେ ଆମିଷ ନଷ୍ଟ ହେବନି। କିନ୍ତୁ ହୋଟେଲରୁୁ ଯେଉଁଟା ଆଣିଥିବେ ଆଁ ସେଇଟା ଦୁଇଘଣ୍ଟା ପରେ ନଷ୍ଟ ହୋଇଇଯାଏ ସେ ଜିନିଷ।
ହଁ ପ୍ରାୟତଃ କଣ ହୁଏନା ମାନେ ଏତେ ସାରା ଏତେ ବହୁତ ରୋଷେଇ କରିଥାନ୍ତି। ଯେତେବେଳେ ଆଉ ସେମାନେ ତ କିଲେ ଦୁ କିଲେ ରାନ୍ଧୁ ନଥିବେ ନା ବହୁତ ତ ଗୁଡା ରୋଷେଇ କରିଥାନ୍ତି ଆଉ କେତେ କେତେବେଳେ କୋଉ ଦିନ ବଳିଯାଏ କେତେ ସେଟା ଆଉ ତାଙ୍କର ମାପ ତାଙ୍କ ପାଇଁ ନଥାଏ। ତ ନିଶ୍ଚିନ୍ତ କିଛି ନା କିଛି ବଳିଥାଏ ସେଟା କୁ ପୁଣି ଆଉ ଥରେ ମିଶେଇ ଦିଅନ୍ତି ତା ପରବର୍ତ୍ତୀ ରାନ୍ଧଣା ସମୟରେ। ତ ସେଇଟା ପାଇଁ ଖରାପ ହେଇଯାଏ ପ୍ରାୟତଃ।
ହଁ ଆଉ ସେ ଯାହା ବିି ହଉ ଆପଣଙ୍କ ସହିତ
ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି।
ଭଲ ଲାଗିଲା ମୋତେ ବି ଆଉ।
ଧନ୍ୟବାଦ ଆଜ୍ଞା।